ହ୍ୟାଲୋ କ୍ୟାକର କଣ କରୁଛନ୍ତି?
ମୁଁ ଏମତି ବସିଲି, ଆପଣ?
ମୁଁ ବି ଏମତି ବସିଥିଲି ଆଉ, ଆପଣଙ୍କ ଘର?
ପୁଅ ଘର ପରା ଦୀପ।
ଓହୋ ଆଉ ତମ ଘରେ କିଏ କିଏ ଅଛନ୍ତି?
ହଁ ମାମା ବାପା ଅଛନ୍ତି, ଆମ ଏପଟେ ବର୍ଷା ହଉଥିଲା ନା।
ଓ ହଁ।
ସେଠି ବସି ସେଠି ବସୁଥିଲି।
ହ ଆମର ତ ବର୍ଷା ହଉନାହିଁ, ପ୍ରବଳ ଗରମ ନାହିଁ।
ଓହୋ
ହଁ ଆଉ ତମ ଘରେ ତମ ଭଉଣୀ ମାନେ କଣ କର କରନ୍ତି ତମ ବାବା କଣ କରନ୍ତି?
ସେମାନେ ମୋ ଠାରୁ ସାନ ସେମାନେ ପାଠ ପଢୁଛନ୍ତି।
ତମ ଭଉଣୀ ମାନେ
ହଁ ସାନ ଭଉଣୀ ସେଭେନ ଥ୍ରୀ ଆଉ ଗୋ ସେ ଜବ୍ କରୁଛନ୍ତି ଜିନ୍ଦଲରେ।
ଓହୋ ଏମିତି ତାହେଲେ ଆଉ ତମେ କେବେ ଗାଁକୁୁ ଯାଇଛ ବୁଲାବୁଲି ପାଇଁ?
ହଁ ଯାଇଥିଲି ଏବେ ଛୁଟି ବେଳେ ଯାଇଥିଲି।
ହଷ୍ଟେଲ ରହୁଛ ନା କଣ କୋଉଠି ରହୁଛ?
ହଷ୍ଟ୍ରେଲରେ ରହୁଛି। ତ ହଁ ବି କମ୍ କରୁଛି। ତୁମେ କଣ ତୁମେ କଣ କରୁଚ?
ହଁ ମୁଁ ଗ୍ରାଜୁଏସନ କରୁଛି ଆଉ ଆମର ହଷ୍ଟେଲ ବନ୍ଦ ଥିଲା ଆମେ ବି ଘରକୁ ଯାଇ ଥିଲୁ ଆଉ ଖାଇବା ବି ସେମିତି ଆମର କେବେ ଦଉନାହାନ୍ତି ହଷ୍ଟେଲ କେବେଠୁ ବନ୍ଦ ଥିଲା ତ ଆଉ କଣ ହେଇଛି ନା ଆମେ ହଷ୍ଟେଲ ଆସିଲା ଘରକୁ ଆସିଲା ପରେ ହଷ୍ଟେଲକୁ ଖାଇବା ପିଇବା କହୁଛନ୍ତି ତ ଆଉ ଦେଇନାହାନ୍ତି ନେଷ୍ଟ ମନ୍ଥରୁ ଦେବେ। ଆଉ ଗୋଟେ କଥା ଜାଣିଛନ୍ତି ଆମ ହଷ୍ଟେଲରେ ନୁହଁ ନା ଆ ପାଣି ଟାଙ୍କିର ଯୋଉ ପାଣି ଟ୍ୟାବ ଲାଗିଥିଲା ଟପ ଟା ଭାଙ୍ଗି ଯାଇଛି ତମ ସାଙ୍ଗ କଣ କଲା ନା ତାକୁ ଧରିକି ଚିଡ଼ା ହେଇଛି ଦି ତିନି ଘଣ୍ଟା ହେଲା ଛିଡା ହେଇଛି ତଥାପି ସେମିତି ପାଣି ବାହାରୁଛି ଆଉ ପାଣି ସବୁ ନଷ୍ଟ ହେଇଲାଣି ଆମେ ସବୁ ବାଲ୍ଟିରେ ଷ୍ଟୋର କରିକି ରଖିଛୁ ଦେଖାଯାଉ। କଣ ହଉଛି ଆଉ କଣ ପାଣି ସରିଯିବ ଯଦି ଆଉ ତମ ହୋଷ୍ଟେଲ ସବୁ ଭଲ
ହଁ ଆମର ସବୁ ଭଲ ମ୍ୟାାମକୁ କହିଲ ନା ତମେ
ହଁ ମ୍ୟାାମ କୁ ତ ଜଣେଇଛୁ ମ୍ୟାାମ ଏଠୁ କିଛି ରେସପଣ୍ଡ ହେଇ କଲେଣି କୋଉଠି ଅଛନ୍ତି କେଜାଣି?
ଓହୋ ଏମିତି ତ ପାଣି ୱେଷ୍ଟ ହଉଛି ନା।
ହଁ ପାଣି ତ ଏମିତି ବହୁତ ଗୁଡା ବ୍ୟବସ୍ଟ ହଉଛି। ଆଉ ତମେ ଗାଁ କୁ ଯାଇଥିଲ ନାେ ବୁଲାବୁଲି ପାଇଁ ଆଉ ତମେ କେହି ଯାଇନ ଛୁଟିରେ
ନା ଗାଁକୁ ଯାଇଥିଲି ପୁରୀ ଯାଇଥିଲି।
ହୁଁ ହୁଁ ପୁରୀ କା ସହ ଯାଇଥିଲ କିଏ କିଏ ଜାଇଥିଲ?
ଆମ ଘର ସବୁ ଯାଇଥିଲି।
ମିଶିକି ଯାଇଲ ବୋଧେ।
ହଁ ସ ମୋ ଭଉଣୀ ମାନଙ୍କର ସବୁ ଛୁଟି ଚାଲୁଥିଲା ନା
ହଁ
ତ ଆମେ ସମସ୍ତେ ଗଲେ।
ଆଉ ତମେ କଣ ଖାଇବା ପାଇଁ ପସନ୍ଦ କର?
ମୁଁ ଏମିତି ଭେଜ ଖାଏ ସବୁବେଳେ ତ ପନିର ମତେ ହଁ ପୁରା ଭେଜ ପନିର ମତେ ବେଶୀ ଭଲ ଲାଗେ।
ପନିର ବେଶୀ ଭଲ ଲାଗେ ପନିରରେ କଣ ତିଆରି କଣ ଜଳ?
ନା ନା ଚିଲି।
ଚିଲି ପନିର କା
ହଁ
ଆଉ ଚକଲେଟ୍, ମେଗି ବଗେରା କଣ ଖାଇଥ
ହଁ ଚକୋଲେଟ, ସବୁ ଜଙ୍କ ଫୁଡ ମତେ ଭଲ ଲାଗେ।
ଉଁ ଜଙ୍କ ଫୁଡ ଖାଇଲେ ଦେହଟା ଖରାପ ହବ ଜାଣି ପାରୁଚନ୍ତି ତ।
ହଁ ଏମତି ଟିକେ ଟିକେ କେବେ କେବେ ଖାଏ।
ହୁଁ ହୁଁ ଆଉ ତାହାଲେ। ଖାଇବେନି ଜଙ୍କ୍ ଫୁଡ୍। ତମ ଗାଁ ରେ ମାନେ ତମ ଘର ଆକ୍ଚୁଆଲି କେଇଠି।
ପାରାଦ୍ଵୀପ ରେ
ହୁଁ ହୁଁ
ପାରାଦ୍ଵୀପ ସି ବିିଚ୍ ପାଖରେ
ତାକ୍ ତାହେଲେ ତ ଆମେ ବଢିଆ ରଙ୍ଗ ସି ବିଚ୍ ବି ବୁଲି ପାରୁଥିବ।
ହଁ ସନ୍ଧ୍ୟାବେଳେ ଆମେ ସବୁବେଳେ ଯାଉ।
ସବୁବେଳେ ଯାଅ?
ହଁ ଆମ ପାଖରେ ଅଛି ନା
ଓହୋ ଘରେ ପଛେ ନା କେପଟେ?
ନା ଏମିତି ଟିକେ ବାଟ।
ଉଁ ହୁଁ ସେମିତ୍ ତ ବହୁତ୍ ଲୁକ ଆସଥିବେ ବୁଲିବା ପାଇଁ।
ହଁ।
ବାପରେ ବହୁତ୍ ମଜା ହଉଥିବ ନା?
ହଁ ସେମତି ସେଠି ଥଣ୍ଡା ଟିକେ ପବନ।
ଓହୋ ବାବା କଣ କରନ୍ତି?
ଜିନ୍ଦଲ
କଣ ଜବ୍ କରନ୍ତି?
ହଁ ହଁ
ଓହୋ ତମେ ଲାଇଫ ରେ କଣ କରିବା ପାଇଁ ଚାହଁ ଆଗକୁ ଯାଇକି?
ଏବେ ତ ବି କମ୍ କରୁଚି ତାପରେ ଆଗକୁ ଦେଖିବା
ଉଁ ହୁଁ। ଆଉ ଆଉ କଣ ପ୍ଲାନିଂ ଅଛି ବୁଲାବୁଲିରେ କୋଉଠି କଣ ଯିବାର ଅଛି କଣ?
ଏବେ ତ ଏକ୍ଜାମସ୍ ଚାଲିଚି ନା ତାପରେ
ହଁ ତମର ଏକ୍ଜାମ୍?
ହଁ ଆମର ବି ତ ଏକ୍ଜାମ୍ ଏବେ ଏଇ ଷ୍ଟାର୍ଟ୍ ହେଲା ଘରୁ ଆସିଲେ ଛୁଟିରୁ ଆମେ ପଢିବି ନାଁମ ଦୁଇ ତିନି ଦିନ ହେଲା ଯାହା ପଢିଥିଲୁ। ଦୁଇ ତିନି ଦିନ ଯାହା ପଢିଚୁ ସାଙ୍ଗ ସାଥି ମିଶିକି ଯାହା ପଢିଚୁ ମଜାମସ୍ ତାପରେ ଏକ୍ଜାମ୍ ତା ତାପରେ ଆମର ଏଇ ପଚିଶ ତାରିଖ ଖୋଲବା। ଯାଇଥିଲି ଏକ୍ଜାମ୍ ଦେବା ପାଇଁ ଏଗାରଟାରେ ଏକ୍ଜାମ୍ ଥିଲା ମୁଁ ଗଲୁ ଏକ୍ଜାମ ଦବା ପାଇଁ। ଆଉ ଏକ୍ଜାମ୍ ହଲରେ ପୂରି ଏତେ ଗରମ ହଉଚି କୁହନ୍ତୁନି। ଏରପରେ ଏପଟେ ଏତେ ଗରମ କିଏ କୁହେ ଏକ୍ଜାମ୍ ହଲ୍ ରେ ବହୁତ୍ ଗରମ। ତାପରେ ଆମେ ଏକ୍ଜାମ୍‌‌ ଦେଲୁ। ତାଙ୍କ ଆଜ୍ଞା ଏକ୍ଜାମ୍ ଦେଲୁ‌ ଦେଇକି ପୁଣି ଆସିଲୁ ଆଉ ତମର ଏକ୍ଜାମ୍ କେମିତି କଣ ଗଲା? କେଇଠି ଏକ୍ଜାମ ହେଲା?
ଆମ ଏକ୍ଜାମ ଯୋଉ କଲେଊଜ ରେ ହିଁ ହେଲା ଆଉ ଆମର ଇନକମ୍ ଟ୍ୟାକ୍ସ ଥିଲା।
କେବେ?
ସିଏ ଏବେ କାଲି ଥିଲା।
ଓହୋ ତମର କମର୍ସ ବଧେ?
ହଁ ହଁ କମର୍ସ।
ଆଉ ତମ ଉଁ ହୁଁ ତମ ହଷ୍ଟେଲ କେବେ ଖୋଲବା?
ହଷ୍ଟେଲ ଏଇ ଦଶ ଦିନ ହେଲାଣି।
ଓହୋ।
ଏବେ ଖୋଲି ହଁ ଛୁଟି ପରେ ଏବେ ଆସିଲି।
ହୁଁ ହୁଁ। ଆଉ କଣ କୁହ।
ହଉ ଏମତି ଏମତି
ଆଉ ଦିପରେ ଦିପରେ କଣ ଖାଇଲେ ଦିପରେ କଣ ଖାଇଥିଲେ।
ବିରିୟାନୀ ଖାଇଥିଲି ଆଜି।
ଭେଜ ବିରିୟାନୀ।
ହଁ।
ଟେଷ୍ଟ ଥିଲା ନା।
ହଁ ଟେଷ୍ଟ ଥିଲା ମୁଁ ଭେଜ୍ ବିରୀୟାନୀ ବିରିୟାନୀ ଖାଉଥିଲି ମୋ ସାଙ୍ଗ ଗୋଟେ ନନ୍ ଭେଜ୍ କରିଥିଲା।
ତମ ସାଙ୍ଗ ନନଭେଜ ଖାଇଥିଲା ତମ ସାଙ୍ଗ ବୋଧେ ଭେଜିଟେରିଆନ ନୁହଁ।
ହଁ ସେ ନୁହେଁ ଭେଜଟେରିଆନ
ଓହୋ ତମ ସାଙ୍ଗଙ୍କ ନା କଣ ସବୁ କହିଲ।
ହଁ ଗୋଟେ ଏମିତି ଅ ବୈଷ୍ଣବୀ ଏମିତି ପୂଜା।
ଓହୋ ତମ ଗୋଟେ ରୁମ୍ ସିଙ୍ଗଲ ରୁମ ରେ ରହୁଚ ନା ଡବଲ ରୁମ ରେ କେମିତି ରୁମ୍।
ହଁ ଏବେ ଫଷ୍ଟ ଇୟର ଥିଲା ନା ଆମର ତ ଆମେ ଗୋଟେ ସିଙ୍ଗଲ ରୁମ୍ ରେ ରହୁ। ଦଶଟା ଦଶଟା ପିଲା ରହୁଥାଉ ହଁ।
ଆଚ୍ଛା ଆଚ୍ଛା ହଁ ଆମେ ବି ସେମିତି ଦଶ ଜଣିଆ ରୁମରେ ରହୁଚୁ। ଆଉ କିନ୍ତୁ ଆମ ରୁମ ରେ ଏତେ ପିଲା ନାହାନ୍ତି। ଆମେ ଯାହା ଛୁଟିରୁୁ ଯେତିକି ଯାହା ଆସିୁଛୁ ଆଉ ଯେତିକି ପିଲା ଥିଲେ। ଅଧେ ପିଲା ହଷ୍ଟେଲ ଛାଡିକି ଉଁ ବାହାରେ ଏମତି ରୁମ ଭଡା ନେଇ ତାପରେ ଅଁ ଏମିତି ଏମତି ପାଣି ସରିହଉଛି। କରେଣ୍ଟ ପଳେଇ ହଉଛି ଖାଇବା ଠିକସେ ଦଉନାହାନ୍ତି। ଖାଇବାରେ ଏପଟ ସେପଟ ହଉଚି ସେଇ ଯୋଗୁରୁ ସେମାନଙ୍କୁ ଭଲ ଲାଗିଲାନି ତ ସେମାନେ ବାହାରେ ଭଲ ଜାଗାରେ ଦେଖିକି ହଷ୍ଟେଲର ଛାଡି ଦେଇକି ଯାଇକି ରହିଲେ।
ଓ ହୋଉ।
ହ ଆମେ ଅଳ୍ପ ଅଛୁ ରୁମରେ ଆମେ ତଥାପି ଛଅ ସାତ ଜଣ ଅଛୁ ରୁମ ରେ
ହଁ ହଁ ଆଉ ତୁମ କଲେଜ କୋଉଠି?
ଆମ କଲେଜ ଭୁବନେଶ୍ଵରରେ ତମ କଲେଜ?
ମୁଁ ବି ଭୁବନେଶ୍ୱରରେ ଅଛି।
ଆଚ୍ଛା ଆଚ୍ଛା କେ କଲେଜ୍ ରେ ପଢୁଚ?
ଏଇ କମଲା ନେହେରୁ।
ଓ ହୋ ହେଟା ରମାଦେବୀ ଅଣ୍ଡରରେ ବୋଧେ
ହଁ ହଁ ରମାଦେବୀ ଅଣ୍ଡର ରେ
ହଁ ଭଲସେ ପାଠ ପଢ କିଛି ନାହିଁ ଚାକିରୀ ବି ହେଇଯିବ ଆଉ
ହଁ ଆଉ ଦେଖିିଆ।
ହୁଁ।
ଏବେ ତ ରାତିରେ ମ୍ୟାଗି କରି କରିବି।
ମ୍ୟାଗି କରିବେ?
ହଁ।
ଦଉଛନ୍ତି ନା ଖାଇବା ବନ୍ଦ ହଉଚି?
ନା ନା ଆମର ଠିକ୍ ଅଛି।
ହନା ମାଗି କେମିତି ବନେଇବେ।
କେଟେଲ ଆମେ ରଖୁ ରଖିଛ ନା ତ ସେଥିରେ।
ଆଉ କିଏ କିଏ ବନେଇମି।
କଣ କହିଲେ?
ମୁଁ କହିଲି ଆଉ କିଏ କିଏ ବନେଇବେ ନା ସେ ଏକଲା ବନେଇକି ଖାଇବେ।
ନା ନା ମୋ ସାଙ୍ଗମାନେ ସମସ୍ତେ।
ରାତିରେ ତାହେଲେ ମ୍ୟାଗି ଖାଇକି ଶୋଉଛ ନା?
ହଁ ମ୍ୟାଗି ନହେଲେ କେବେ କେବେ ଅର୍ଡର କରିଦିଏ।
ହୁଁ ଭଲ କାହିଁକି ନା ସବୁବେଳେ ମ୍ୟାଗି ଖାଇବା ଟା ବି ଠିକ୍ ନୁହଁ।
ହଁ।
ହଉ ଆଉ ଆଉ ପୂଜା କର?
କରୁଛି।
ହଁ ଆମର ବି ସନ୍ଧେ ଆଇଲାଣି ଦଶ ପନ୍ଦର ମିନିଟ୍ ପରେ ଆମର ବି ପୂଜା ହବ ତମର ହବ ନା?
ହଁ ହଁ ସେମ୍ତି ଦଶ ପନ୍ଦର ମିନିଟ୍ ପରେ।
ଆଉ ତମଳେ ବର୍ଷା ହଉଚି ନା ଆଜି?
ହଁ ଅର୍ ଆମର ତ ହଷ୍ଟେଲରେ ବି ପୂଜା ହୁଏ।
ଉୁଁ ହୁଁ ନା ଆମର ଆଗରୁ ହଷ୍ଟେଲରେ ପ୍ରେୟାର ଉଗେରା ହଉଥିଲା। ଏବେ ଟିକେ ପିଲାମାନେ ସବୁ ପଳେଇ ଗଲେଣି ତ ହୋଷ୍ଟେଲ୍ ଛାଡିକି। ଆଉ ଏତେ ଆଉ ଏତେ ଷ୍ଟ୍ରିକ୍ଟଲି ପ୍ରେୟାର କା ହଉନି ଯିଏ ଯାହା ଇଚ୍ଛା ଯେମ୍ତି ପୂଜା ପଠା କରୁଛି ଆଉ।
ତମର ଗର୍ଲସ୍ କଲେଜ୍ ନା?
ହୁଁ ହୁଁ?
ଗର୍ଲସ୍ କଲେଜ୍ ନା?
ହୁଁ ଆମର ଗର୍ଲସ୍ କଲେଜ୍ ତମର?
ଆମର ବି ସେୟା।
ସେୟା ଆଉ ଗର୍ଲସ୍ ଲ ମାନେ ଗର୍ଲସ୍ କଲେଜରେ ଆମେ ପଢିଛୁ ଆଉ ତମ ଷ୍ଟା ଟିଂରୁ ଗର୍ଲସ୍ ମାନଙ୍କ ସହ ପଢିକି ଆସିଛ ନା ବଏସ୍ ମାନଙ୍କୁ ବି ପଢିଛ ସାଙ୍ଗରେ?
ନା ନା ଏବେ ମୁଁ ଯଉ ଗ୍ରାଜୁଏସନ୍ କରୁଛି ସେଥିରେ ମୁଁ ଗର୍ଲସ୍ କଲେଜରେ ଆସିଲି।
ଓ ତମେ ବି ଗ୍ରାଜୁଏସନ୍ କରୁଚ?
ହଁ।
ଭଲ ଆଉ କଣ। ତମ ଗ୍ରାଜୁଏସନ୍ ସାର୍ ଦିଅ ତମ ଭଉଣୀ ମାନେ ବି କଣ ପଢୁଛନ୍ତି ପଢି ସାରନ୍ତୁ ଆଉ କଣ।
ହଁ ଏବେ ଗୋ ଗୋଟେ ବର୍ଷ ସରିବ ଏବେ ତାପରେ ଆଉ ଦି ମା ବର୍ଷ।
ଦି ବର୍ଷ ଆହୁରି ନା ଗ୍ରାଜୁଏସନ୍ କହୁଥିଲେ କଣ ଚାରି ବର୍ଷ ନା କଣ କରିବେ ବୋଲି।
ହଁ ଏବେ ଦେଖିବା ଦି ବର୍ଷ ତ ପକ୍କା ଅଛି।
ଓ ହୋ ଆଚ୍ଛା ଆଚ୍ଛା। ଭଲ କଥା ଆଉ ତମ ବାପା ତ ଜିନ୍ଦଲ୍ ରେ ଜବ୍ କରନ୍ତି କହୁଛ। ତାଙ୍କର ଯଦି ଟ୍ରାନ୍ସଫର୍ ହେଇଯିବ ତ ତମେ ପଳେଇଯିବ ବୋଧେ?
ହଁ ଦେଖିଆ ବାପାଉ କହିବେ ତା ପରେ ଯିବି।
ପରେ ଯିବ ତାହେଲେ?
ହଁ।
ହୁଁ କାହିଁକି ନା ତମ ସାଙ୍ଗମାନେ ଏଠି ଅଛନା ତମେ କେମ୍ତି ପଳେଇଯିବ ମେ ତ ତାଙ୍କୁ ମିସ୍ କରିବ।
ହଁ ମିସ୍ କରିବି ଲେକି ଏଇପଟେ କଲେଜ ଭଲ ନୁହେଁ ନା।
ଆଚ୍ଛା ଆଚ୍ଛା ହଉ ତାହେଲେ ମୁଁ ଆ ପରେ କଥା ହେବି ନହେଲେ ଆପଣ ରଖୁଛି।
ହଁ ହଁ ଠିକ୍ ଅଛି।